ହାଲୋ
ହଁ, କୁହ? ଇ ଏ ବସିଥିଲି ଆଉ।
ଆଉ ଚା ଫା ପିଆ ସରିଲାଣି?
ଗରମ ଯୋଉ ହଉଛି ଚା ଏବେ ଖାଲି ଚଛା ହଉଛି ଥଣ୍ଡା ପିଇବା ପାଇଁକା।
ଓହୋ ନାଇ ସନ୍ଧ୍ୟା ବେଳେ ଟିକେ ଚା ଫା ହେଲେ ଟିକେ ଭଲ ଲାଗେ।
ନାଇଁ ମୁଁ ଚା ପିଏନି ମୋର ବର୍ଷା ଦିନ କଣ ଖରା ଦିନ କଣ ମୁ ଏନି ଟାଇମ ଥଣ୍ଡା ଟିକେ ଦର କାର ଆଇସ୍କ୍ରିମ୍ ହେରିକା ଟିକେ ଦରକାର ମୁଁ ଚା ପିଏନି।
ଆଚ୍ଛା ଆଚ୍ଛା ଆଉ ଏକା ଏକା ଖାଇବନି ଆମକୁ ଟିକେ ଦବ ଆଉ ଆଉ।
ହଁ ହଁ ତମେ ଆସ।
ଅ ମୋର ଟିକେ ସନ୍ଧ୍ୟା ବେଳେ ଚା ଟିକେ ଦରକାର। ସକାଳେ ଟିକେ ସନ୍ଧ୍ୟାବେଳେ ଛାଡି ଦେଇଥିଲି ପୁଣି ଏ ମୁଣ୍ଡ ଫୁଣ୍ଡ ଯୋଉ ବିନ୍ଧିଲା। ପୁଣି ଅଭ୍ୟାସରେ ପଡିଗଲିଣି ଆଜି ତ ଚା ବସେଇକି ଅ କଥା ହଉଛି ଚା ପୋଡିଗଲାଣି ଆଜି ଆଉ ଚା ପିଆଇନି କ୍ଷୀର ଦେଲେ ଯାଇ ଚାହା ପିଇବି ଆଉ
ଏତେ ଗରମରେ ଚା ପିଉଛ?
ଆଉ କଣ କରିଆ ଏ ସିି ଭିତରେ ପଶି ପିଇଦବା କଥା ଆଉ।
ସେଇ ତ ଅଭ୍ୟାସ ଯାହାର ଥିବ ସିଏ ତ ଆଉ ଚେଞ୍ଜ କରିପାରିବନି ଖରା ଦିନ କଣ ଶୀତ ଦିନ କଣ ବର୍ଷା ଦିନ କଣ
ଚା ଗରମ କରି ଆଣିଛି ଏ ସିି ଭିତରେ ପଶି ପିଇଦବା ଆଉ।
ହଁ ହଁ ସେଟା ବଢିଆ।
ଆଉ କଣ କରିବା କହୁନ? ଇଆଡେ ତ ଗରମ ହଉଚି ଝାଳ ବୋହି ପଡୁଛି।
ତମ ସାଡେ କେମିତି ଗରମ ହଉଛି?
ବାପା ଗରମ କଥା କୁହନା ମୁଁ ତ ଆଠ ଦଶ ଦିନ ହବ ରୁଟି ହିଁ କରୁନାହିଁ। ଯାହା ଯେମିତି କରି ଖାଇଦଉଛୁ ସେ ଗ୍ୟାସ ପାଖରେ ଠିଆ ହେଲା ମାନେ ଜୀବନ ଛାଡି ଯାଉଛି।
ଭଲ ଆଉ।
ରୋଷେଇ ଘରକୁ ଯିବା କଥା ଆଉ ମାନେ ନକହିଲେ ଭଲ ହଅନ୍ତା। ଏଇ ଗରମ ଦିନ ସକାସେ। ଏ ସି ଏ ସି ଲଗେଇଲେ ଯଦି ଗ୍ୟାସ୍ ଟାଙ୍କି ଥଣ୍ଡା ହେଇଯିବ ସରିଗଲା।
ହଁ ସେଟା ବି ଗୋଟେ କଥା।
ନାଇଁ ଏ ସିି ଲାଗେ ରୋଷେଇ ଘରେ ବି ଏଣ୍ଟାୟାର ଏ ସି ଯୋଉମାନେ କରୁଛନ୍ତି ସେମାନଙ୍କର ଲାଗେନି କି ଲାଗ ଏଯେ ଆମେ କୋଉଠୁ ଏତେ ଧନୀ ଯେ ରୋଷେଇ ଘରେ ଏ ସି ଲଗେଇବୁ। ସେ ଯୋଉମାନେ ଏଣ୍ଟୟାର ଏ ସି କରୁଛନ୍ତି। ସେଇମାନେ ହିଁ ଲଗେଇ ପାରିବେ। ଆମେ ତ ଗୋଟେ ରୁମ ରେ ଏ ସି ଲଗେଇଲା ବେଳକୁ ଆଉ ପଇସା ନାହିଁ।
ହଁ ସେଟା ବି ସତ କଥା। ଆଉ ତମର କଣ କୋଠାଘର ନା ଚାଳ ଘର ବି ଅଛି?
ନାଇଁ ନାଇଁ କୋଠାଘର ଚାଳ ଘର ଏଇଠି କୋଉଠୁ ଆସିବ ଆଉ ଏବେ ଚାଳଘରେ କିଏ ଆଉ ରହିବାକୁ ପସନ୍ଦ କରୁଛନ୍ତି ଯିଏ ଯେମିତି ଇନ୍ଦିରା ଆବାସ ଖଣ୍ଡେ ହଉ ପଛ ସେ କୋଠା ଘରେ ହିଁ ରହୁଛନ୍ତି। ଚାଳଘର ଆକ୍ଚୁଆଲି ଖରାଦିନେ ଚାଳ ଘର ଟା ହିଁ ମୋ ମତରେ ପୁରା ସବୁଠୁ ଭଲ।
ହଁ ଖରାଦିନ ଏ ସବୁଠୁ ଭଲ ହଉଛି ମାନେ ବାହାରେ ରହିବା ଅପେକ୍ଷା ମାନେ ମାନେ ଟାଉନରେ ରହିବା ଅପେକ୍ଷା ଖରାଦିନେ ଆସି ଗାଁ ରେ ରହିବ ଚାଳ ଘରେ ରହିବ ଶାନ୍ତି ଲାଗିବ।
ଆଉ ତା ପାଠ ପଢା ସବୁ ବନ୍ଦ କରିଦବା ଆଉ
ଛୁଟି ମିଳେ ନା ଖରାଦିନ ଛୁଟି ମିଳେ ନା ମାସେ ଦେଢ ମାସେ। ତ ସେଇ ଆସିକିରି ସା
ଟିଉସନ?
ସେଇଟା ସେଟା ଛୁଟି କରିଦବ ନା ଗରମ ହଉଛି ମାନେ ଆସି ଗାଁରେ ଟିକେ ରହିବ ଚାଳ ଘରେ ଟିକେ ରହିବ ସେଇଟା ଶାନ୍ତି ଶାନ୍ତି ଲାଗିବ ପୁରା।
ସେଇଠୁ ତାପରେ ପିଲା ଆଇଲା ବେଳକୁ ଆଉ କିଛି ନଥିବ ମୁଣ୍ଡରେ ଆଉ।
ଗାଁ ରେ ଆସି ରହିବ କୋଉଠି ନଡିିଆ ଗଛ କୋଉଠି ପଇଡ ଗଛ ତାକୁ ଆଣିବ ତୋଳିକି ପିଇବ ସେ ଯୋଉ ମଜା ଗାଁରେ ରହିବା ଯୋଉ ମଜା ଖରାଦିନେ ସେ କଣ ଆଉ ଟାଉନ ରେ ଅଛି କି?
ହଁ ତମେ ଗାଁରେ ରହୁଛ ତମେ ମଜା ନଉଛ ଆମେ ତ ସହ ରରେ ରହୁଛୁ ଆଉ କଣ କରିବୁ ଆମେ ତ ମଜା ପାଇପାରୁନୁ ଆଉ।
ତମେ ଆସ ଗାଁ କୁ ଆସ ଯେଏ ମଜା ଲାଗୁଛି ଜାଣିବ ଆଉ।
ହଁ ନାଇଁ ମୁଁ ଯେତେବେଳେ ଖରା ଦିନ ଛୁଟିରେ ମାମୁଁ ଘରକୁ ବି ଯାଏ ଆମର ସେ ପଟେ ଗାଁ ନା ମାମୁଁ ଘର ଟା ଆଉ ମୁଁ ଯେତେବେଳେ ଖରା ଦିନରେ ମାମୁଁ ଘରକୁ ବି ଯାଇ ଯେତେବେଳେ ଛୋଟ ଥିଲି। ଆମେ ଯାଉନା ଆ-ଆମ୍ବ ଫାମ୍ବ ତୋଳିବାକୁ ଆଉ କାହା ବାରିରେ ବସିି ଆମ୍ବ ନେଇେ ଆସୁ। ପିଜୁଳି ନେଇ ଆସୁ ଖରା ବେଳେ କେହି ନଥିବେ। ଆଉ ସିଏ ଯୋଉ ତୋଟାରେ ଯିଏ ଜଗିଥିବେ ସେ ଯୋଉ ପାଟି କରୁଥିବେ ତମେ ଆଉ କୁହନା କିନ୍ତୁ ଭଲ ମଜା ଲାଗେ।
ଗଛ ତଳେ ବସିକି ହଁ ଗଛ ତଳେ ବସିକି ଆମ୍ବ ଟା ଖାଇବା କି ଯୋଉ ମଜା।
ହଁ ନାଇଁ ନାଇଁ ଆମେ ଘ-ଗ ଗଛ ତଳେ ବସିକି ଖାଉ ନା ଆମେ ଚୋରି କରି ଘରକୁ ନେଇ ଆସି ସେଥିରେ ଲଙ୍କ କା ଲୁଣ ଲଗେଇକି ଖାଉ ଘରେ ଖାଉ।
ବେଶୀ ମଜାଟା ଯୋଉ ଗାଁକୁ ଆସୁଛନ୍ତି ଆଇସ୍କ୍ରିମ ବାଲା ସେଟା ଖାଇବା ପାଇଁକା ଯୋଉ?
ହଁ ହଁ ସେ ଯୋଉ ନଡିଆ ଆଇସ୍କ୍ରିମ ହଉ କି ଯୋଉ ସିମେଇ ପଡିଥିବ। ଆଗରୁ ସବୁ ଥିଲା ସେମିତି ଆଇସ୍କ୍ରିମ ଏବେ ତ ସେ ଆଇସ୍କ୍ରିମ ପୁରା ହଜିଗଲାଣି। ଏବେ ତ ଖାଲି କୋନ ନହେଲେ ଆମର କାଜୁ ମଲାଇ କି-କି ପଞ୍ଜାବୀ ଗୋଟେ ଏମତି ତ ସବୁ ବାହାରୁଛି।
ହଁ ଆମ ଗାଁ ରେ ଆସୁଛନ୍ତି ଆଇସ୍କ୍ରିମ ବାଲା ଆସୁଛନ୍ତି ଆମେ ଖାଉଛୁ।
ସେଇ ଯୋଉ ଆଗରୁ ଆମର ଖରାଦିନେ ଯୋଉ ଆସେ ଗୋଟେ ନାଲି ବକ୍ସ ଭିତରେ ନେଇକି ଆସୁଥିବେ ସାଇକେଲରେ ଆମର ଯୋଉ ପଡିଥିବ ନଡିଆ ଆ ଉପ-ମାନେ ଆଇସ୍କ୍ରିମ ର ପୁରା ଉପରେ ଥିବ ନଡିଆ। ନହେଲେ ସିିମେଇ ଏମିତି ଆଇସ୍କ୍ରିମ ଏବେ କଣ ଆସୁଛି?
ହୁଁ ଏବେ ପରିବେଶ ମାନେ ପରିବେଶ ଦେଖି ସବୁଛି ଚେଞ୍ଜ ହେଇଯାଉଛି ଆଇସ୍କ୍ରିମ୍ ବାଲା ବି ଚେଞ୍ଜ କରିସାରିଲାଣି ଆଇସ୍କ୍ରିମ।
ହଁ ଆଗରୁ ଯୋଉ ନାଲି ନାଲି ଆଇସ୍କ୍ରିମ ଆସେ ମାନେ ଖାଇବ ମାନେ ପାଟି ପୁରା ନାଲି। ଅରେଞ୍ଜ କଲର ଆସିବ ମାନେ କମଳା ହେଇଯିବ ପା ଖାଇବୁ ମାନେ ସେ ଆଇସ୍କ୍ରିମ ପୁରା ମାନେ କଣ କହିଲ ପାଟି ପୁରା କମଳା କଲର। ଆଉ ଗୋଟେ ସେତେବେଳେ ବି ମୋର ମନେ ଅ ଛି ଆସୁଥିଲା ମାନେ ଧଳା କଲର ଆଇସ୍କ୍ରିମ ସେ ଆଇସ୍କ୍ରିମ ଟା ବଢିଆ ଟେଷ୍ଟ ଲାଗେ। ପୁରା ମଲେଇ ମଲେଇ ପରିକା ଲାଗେ ଭଲ ଲାଗେ ଆଉ ଯୋଉ ପେପସି ଆସେ ଚୁଚୁମି ଚୁଚୁମି ଖାଇବ କେତେ ସୁନ୍ଦର ଲାଗେ କହିଲ।
ସ୍କୁଲ ବେଳେ ତ ଭଲ ଆଇସ୍କ୍ରିମ ବାଲା ସାଗୁ ସାଙ୍ଗସାଥିଙ୍କ ମିଶିକି ଖାଉଥିବୁ କେତେ ମଜା। ଆଉ ଏବେ ସ୍କୁଲ ଛାଡି ସାରିଲେଣି ସବୁ କିଏ କୁଆଡେ କିଏ ବାହା ଶାହା ହୋଇସାରିଲେଣି କିଏ ତାଙ୍କ ବାଟରେ କି ଜବ୍ କରୁଛନ୍ତି ତାଙ୍କ ବାଟରେ ଆଉ କଣ
ହଁଁ ସେମତି ତ ଆଉ କଣ କରିବା। ଆଉ ଯୁଗ ତ ପରିବର୍ତ୍ତନ ହଉଛି। ଲୋକମାନେ ବି ପରିବର୍ତ୍ତନ ହଉଛନ୍ତି ଯେମିତି ଯୁଗ ଚାଲିଛି ଲୋକମାନେ ବି ସେଇ ଧାରାରେ ଚାଲି ଚନ୍ତି ନା ଆଉ ସେ ପିଲା ବେଳ ଅଛି ନା ମଜାମସ୍ତି ଅଛି ଏବେ ତ ମାନେ ସାଙ୍ଗ ସାଙ୍ଗମାନଙ୍କୁ ଦେଖିଲେ ବି ଚିହ୍ନି ପାରୁନାହାନ୍ତି।
ଆଉ ଯୋଉ ଖରାଦିନ ଛୁଟି ହୁଅନ୍ତି ମାମୁଁ ଘରକୁ ଯୋଉ ଯାଏ ଯୋଉମାନେ ତ ଛୁଟି ମାନେ ଯାଆନ୍ତି କେତେ ମଜା ଲାଗେ ଆଈ, ଅଜା ତାଙ୍କ ସହିତ ମିଶିକି ଖରା ଦିନରେ ବସି ଥିବେ କେଉଠି ଦହିିବୁଲା ହେଉଥିବ ତାକୁ ଆଉ କୋଉଠି ଥଣ୍ଡା ପାଣି କୋଉଠି ଲେମ୍ବୁ ପାଣି ସେପିବା ମଜା ଆସେ ଆଉ ନାଇଁ।
ହଁ ଶୀତ ଦିନେ ବର୍ଷା ଦିନେ ଏତେ ଲେମ୍ବୁ ପାଣିର ମଜା ନଥାଏ କିନ୍ତୁ ଖରା ଦିନେ ଭାବିଲ ସେ ଗ୍ଲାସ ଲେମ୍ବୁ ପାଣି ପିଇଦବ କି ଶାନ୍ତି। ତାକୁ ଶୀତ ଦିନେ ପିଇବ ଶାନ୍ତି ଲାଗିବନି କିନ୍ତୁ ବର୍ଷା ଦିନେ ପିଇବ ମାନେ କିଛି ଲାଗିବନି କିନ୍ତୁ ଖରା ଦିନେ ବରଫ ଖଣ୍ଡେ ପ କେଇ କି ଲେମ୍ବୁ ପାଣି ଗ୍ଲାସ ପିଇଦବ ସେ ଯେମିତି ଲାଗୁଥିବ ପୁରା ଅମୃତ। ଆଉ ଦହି ସରବତ୍ତ କଥା ତ ନ କହିଲେ ଭଲ ସିଏ ତ ପୁରା ଅମୃତ ରୁୁ ଅମୃତ।
ଘରେ ଇଚ୍ଛା ହୁଏ ଖାଲି ଦହି ପିଇବା ପାଇଁ ଦହି ପଖାଳ ଅ ବଢି ଚୁରା ପଖାଳ ଭାତ ସାଙ୍ଗେ ଖାଇବା ପାଇଁ ଭଲ ଲାଗେ ଆଉ କିଛି ଇଚ୍ଛା ହୁଏନି।
ହଁ ବଡି ତ ମୁଁ ଖାଏନି ମତେ କିନ୍ତୁ ଦହି ପଖାଳ ସାଙ୍ଗରେ ଯୋଉ ସରୁ ସରୁ ଆଳୁ ଭାଜି ଦବ ଆ ଗରମ ଗରମ ପୁରା କଡେଇରୁୁ ବାହାରିବ ସେମତି ଖାଇବ ବଢିଆ ଲାଗେ। ସରୁ ସରୁ ପୁରା ପିଆଜ ପଡିଥିବ ସରୁ ସରୁ ଆଳୁ ଟିକେ ଟିକେ ମାନେ ବେଶୀ ସିଝି ନଥିବ ଆଳୁ ଟା ଟିକେ କ ଞ୍ଚା ଥିବ। ସେମିତି ହେଲେ ବଢିଆ ଲାଗେ ଦହି ପଖାଳ ସାଙ୍ଗରେ ଖାଇବ କେବେ ଗୋଟେ ଟ୍ରାଏ କରିବ ଏବେ ବି ହଉ କେବେ ଗୋଟେ ଟ୍ରାଏ କରିବା ଦେଖିବା କେମତିଆ ଲାଗିବ।
ହଉ କହିଛ ମାନେ ଟ୍ରାଏ କରିବା ଆଉ ଖରାଦିନ ଶାନ୍ତି ଲାଗିବ ପଖାଳ ଖାଇବେ ଶାନ୍ତି ଲାଗିବ ସେ ମାନେ ସକାଳ ହଉ କି ଦିପର ହଉ କି ରାତିରେ ବି ହଉ। ତିନି ଟାଇମ୍ ପଖାଳ ଆଉ ଖାଇବାଟା ନିହାତି ଖରା ଦିନରେ।
ହଁ କେବଳ ଏଇ ୱେଟ ବଢି ଯାଉଛି ବୋଲି ମୁଁ ଟିକେ ପଖାଳକୁ ଆଭଏଡ କରୁଛି। ନହେଲେ ମତେ ପଖାଳ ବି ବହୁତ ବଢିଆ ଲାଗେ ଦହି ପଖାଳ।
ଖରା ଦିନେ ତ ସମସ୍ତେ ପସନ୍ଦ କରନ୍ତି ପଖାଳ ଖାଇବା ପାଇଁ ଇଚ୍ଛା ହୁଏନେଇ କି ଗରମ ଖାଇବା ପାଇଁ ପ ଖହୁଏତ ଟିକେ ଭଜା ଭଜା ହେଲା କି ବଢ଼ିଚୁରା କି ଶାଗ ଭଜା ହେଲା ଖାଇଦେଲେ ପେଟରେ ପ ନିଦ ପୁରା। ଖାଇ ଦବ ମାନେ ନିଦ ପୁରା ମାନେ ସାଘାତିକ ପ୍ରକାରେ।
ହଁ ଆଉ ତା ସାଙ୍ଗେରେ ତ ଆମ୍ବ ଥାଏ ଆଉ ଆମ୍ବ ତ ସପିସେଣ୍ଟ। ଖରାଦିନ ମାନେ ଆମ୍ବ। ଆଉ ଏଇଭଳିଆ କଥା ଆଉ ଆଉ ତମେ
ଠି କେହି ଘରେ ଶୋଉନାହାନ୍ତି ସବୁ ବାହାରେ ବାହାରେ କିଏ ଛାତ ଉପରେ ଏମିତି।
ହଁ ମୁଁ ବା ସେଇ ଛାତ ଉପରେ ଟିକେ ଶୋଇପାରେନି ମତେ ଭଲସେ ନିଦ ହୁଏନି ମାନେ ଛା ଛାତ ଉପରେ ମୁଁ ଶୋଇଲେ ମତେ ଟୋଟାଲି ନି ଦ ହିଁ ହବନି ମତେ ଯେମିତି ଲାଗିବ ମାନେ ମୋ ଚାରିପଖେ କିଏ ବୁଲୁଚି। ମତେ ଜମା ନିଦ ହିଁ ହଇନି ସେଥିପାଇଁ ବାଧ୍ୟ୍ୟ ହେଇ ଗୋଟେ ଏସି ଟେ କିଣିଲୁ ଆଉ। ମତେ ବି ଖୋଲା ଜାଗାରେ ଶୋଇବା ପାଇଁ ଏତେ ଭଲ ଲାଗେନି। ମୁଁ ମୋର ମତେ ଗୋଟେ ଖଟ ତକିଆ ଦେଇଦେଲେ ମୋର ଭଲ।
ନାଇ ଗାଁ ରେ ତ ସମସ୍ତେ କିଏ ବାହାରେ ଶୋଇଥାନ୍ତି କିଏ ଗରମ ହେଲେ ତ କଣ କରିବ ଲାଇନ୍
ହଁ ନାଇଁ ନାଇଁ ଯାର ଯାର ଅସୁବିଧା ଏସିି କିଣି ପାରିବେନି ଆଉ ସେମାନେ ତ ପୁଣି ଆରର୍ଜେଷ୍ଟ କରିବେ ନା ନାଇଁ।
ଯୋଉମାନେ ଯୋଉମାନେ ନ କିଣି ପାରିବେ ସେମାନେ ଆଉ କଣ କରିବେ ଆଗରୁ ବି ବୁଢା ବୁଢୀ ମାନେ କଣ ସେ ଏସିି ନଥିଲା କି ଫ୍ରିଜ୍ ନଥିଲା କି ସେମିତି କିଛି ବି ନଥିଲା। ସେ ବାହାରେ ହିଁ ଶୋଇ ଶୋଇ ତାଙ୍କର ଖରାଦିନ ଟା କଟିଯାଏ।
ହଁ ହଁ ଆଗରୁ ତ ମୋର ବି ମନେ ଅଛି ଆମେ ଯେତେବେଳେ ଛୋଟ ଛୋଟ ହେଇ ଥିଲୁ ଆମ ବାରିପଟେ ଗୋଟେ ଚାଖୁଣ୍ଡା ଗଛ ଥିଲା। ସେ ଚାଖୁଣ୍ଡା ଅଛ ତଳେ ଗୋଟେ ଯୋଉ କତା ଖଟିଆ ନୁହଁ ସେଇଠି ପକେଇ ଦବୁ ଆମ ଜେଜେମା ବସେ ଆମେ ତା ପାଖରେ ଗୋଟେ ସପ ପାରିକି ବସିଥାଉ ଗ ପୁ ସୋଉ ସେଇଠି ସବୁ କରୁ ଖରା ଦିନ ଟା ପୁରା ମାନେ ସେଇଠି ଯୋଉ ରଜ ଛୁଟି ଟା ଆମର ହୁଏ ଦେଢ ମାସ ପୁରା ସେ ବାରିଆଡେ ହିଁ କଟିଯାଏ ଆମର ଆମେ ସେଇଠିକି ମାନେ ଖାଇବା ବି ନେଇଯାଉ ସେଇଠି ଖାଉ ବସି ବହୁତ ମଜା ଲାଗେ।
ସେ ମଜା ଆଉ ନା ସେ ଆଉ ସେ ଦିନ ଆଉ ନାଇଁ ସମସ୍ତେ ବାହାରେ ରହିଲେ କିଏ ଚାକିରି ବାକିରି ବାହାରେ ରହିଲେ। ଆଉ ଗାଁ କୁ କିଏ ଆଉ ଆସୁଚନ୍ତି ସେଇ ବର୍ଷକୁ ଥରେ ଆସିବେ ସେ ଫେରେ ଦି ଦିନ ରହିକି ପଳେଇବେ।
ହଁ ସେଇଆ ତ ଆ ପିଲା ପାଠ ପଢିଲେ ଆଉ ଆମେ ଆଉ କଣ କରିପାରିବୁ। ତାଙ୍କର ଛୁଟି ଯେବେ ଦି ଦିନ କି ତିନି ଦିନି ଏମିତି ଯିବୁ ରଜ ଧର ଚାରି ପାଞ୍ଚ ଦିନ ଛୁ ଛୁଟି ହେଲା ସେତିକି ବେଳେ ଯିବୁ ତାର ଭିତରେ ଯା କାମ ସାରିକି ଆସିବା କଥା ଆଉ କଣ କରିବା।
ହଁ ଆଉ କଣ ତରଭୁଜ ସବୁ ଫଳ ଫଳ ଖାଉଚ ତ ଖରା ଦିନରେ?
ହଁ ହଁ ମତେ ତରଭୁଜ ଟା ବଢିଆ ଲାଗେ। ମତେ ପଣସଟା ଭଲ ଲାଗେନି ମାନେ ଖାଏ କିନ୍ତୁ ଏତେ ମାନେ ପସନ୍ଦ ନୁହଁ କିନ୍ତୁ ତରଭୁଜ ଟା ମୋର ଭଲ। ଆଉ ପଇଡ ଫଇଡ ଏସବୁ ଭଲ ଗାଁ ରୁ ଆମର ପଇଡ ଆସେ ଭାଇନା ଯେବେ ଯାଆନ୍ତି ଗାଁକୁ ପଇଡ ଆଣନ୍ତି।
ଏବେ ଆଉ ମାନେ ଫଳ ଖାଇବା ବି ଡର ଲାଗୁଛି ଯୋଉ ରୋଗ ଫୋଗ ସବୁ ବାହାରୁଚି କେମିକାଲ ଦେଇ ଦଉ
ହଁ ସେଇ ତରଭୁଜ ତ ନାଲି ହଉନି ବୋଲି ସେଥିରେ ଗୋଟେ କଣ କେମିକାଲ ମିଶେଇ ଦଉଚନ୍ତି ସେ ତା ଭିତର ନାଲି।
ଜଲଦି ପା ଜଲ୍ଦି ପାଚିବା ପାଇଁ ବି ଦେଇ ଦଉଚନ୍ତି ସିଏ ବି ମାନେ ଖାଇବିହଉନି ଆଉ ଯୋଉମାନେ ଗାଁରେ ରହିକି ଚାଷ କରୁଚନ୍ତି ମାନେ ଇଏ ଜିନିଷ ଟା ସେମାନେ ତଥାପି ସେମାନେ ବି ମାନେ ଏମିତି ବିକିବା ପାଇଁ ପଇସା ଲୋଭରେ ବି ମାନେ କେମିକାଲ ରେ ଜଲଦି ପାଚିବ ଲୋକମାନେ ତାକୁ ବି ଡରୁଚନ୍ତି ଖାଇବା ପାଇଁ ଆଉ କଣ ଖାଇକି ବଞ୍ଚିବେ।
ହଁ ହଁ ସେଇ ତ ହଉଛି କଥା ଆଉ କଣ ଖାଇକି ବଞ୍ଚିବେ? ହଁ ଏଇଭଳିଆ କଥା ଆଉ କଣ ଆଉ କରିବା ଆଉ ତମର ଏସିି ଫେସି ଲଗେଇଚ
ନାଇଁ ଆମର ଏସିି ନାଇଁ ଆମେ ତ ଗାଁ ରେ ରହୁଛୁ ଆମର କୋଠା ଘର ଅଛି ଚାଳ ଘର ଅଛି ଆଉ ଗରମ ହେଲେ ଚାଳ ଘର ଆଉ ବର୍ଷା ବର୍ଷା ହେଲେ କୋଠା ଘର ଆଉ
ହଉ ହଉ ଭଲ ଚାଳ ଘରେ ଯାଅ ଶୋଇପଡିବ। ଆଉ ରୋଷେଇବାସ ସାରିଲଣି ନା ନାଇଁ
ନାଇଁ ନାଇଁ ରୋଷେଇ ରୋଷେଇ ସାରିିନି
ହଉ ଯାଅ ତମେ ରୋଷେଇ କରିବ ମୁଁ ଯାଉଛି ରୋଷେଇ କରିବି ଛୁଆ ଖାଇବେ ସବୁ
ହଉ ହଉ
ରଖୁଚି
ହଁ ହଁ ହଁ ରଖ।
ମା ମା